ହ୍ୟାଲୋ ଆଜ୍ଞା କୁହନ୍ତୁ।
ଆଉ କଣ କରୁଥିଲେ?
ଏଇ ରୋଷେଇ ଆଉ ଆପଣ।
ଆଉ ମୁଁ ବି ମୁଁ ରୋଷେଇ କରିବି ମୁଁ ତ ପୁଅ ପିଲାଟା।
କଣ କରୁଚନ୍ତି?
ଏଇଠି ବସ୍ଚି ଆଉ।
ଖାଇସାଇଲଣି?
ନା-ନା ଖାଇନି ମୁଁ ମୋ ଭାଇ ବାହାଘର ଥିଲା ଏବେ ଆସୁଛି।
ହୁଁ-ହୁଁ-ହୁଁ କେବେ ଥିଲା ଆଜି?
କାଲି ଥିଲା ରିସେପସନ କାଲି ସରକି ଆଜି ସକାଳୁ ପଳେଇ ଆସିଛି ତ କିଛି
ଆଚ୍ଛା-ଆଚ୍ଛା-ଆଚ୍ଛା ଭାଉଜ ଭଲ ନା?
ଲଭ ମ୍ୟାରେଜ ଆଉ ଭଲ ହବନି।
ଓ ହୋ ଆଚ୍ଛା। ହଃ ଆଃ ଆଉ କଣ ଭଲ ସବୁ? ଘରେ ସମସ୍ତେ କିଏ କିଏ ଅଛନ୍ତି ଘରେ ସମସ୍ତେ କିଏ କିଏ ଅଛନ୍ତି?
ବାପା ମା ମୁଁ
ଭଉଣୀ?
ନା। ନା କେହି ନାହିଁ ମୁଁ ଏକୁଟିଆ।
ଭାଇ ବା କହିଲେ ମ୍ୟାରେଜ କରୁଛନ୍ତି ବୋଲି।
ନିଜର ନା ମାନେ ମାମୁଁ ପୁଅ।
ଓ ହୋ ଆଚ୍ଛା-ଆଚ୍ଛା ମୁଁ କହିଲି ବୋଧେ ନିଜର।
ନା-ନା।
ହ ହୁଁ ଆଉ
ଆପଣଙ୍କ ଘରେ ସମସ୍ତେ ଭଲ?
ଆଜ୍ଞା ଭଲ ଅଛନ୍ତି।
ଆଚ୍ଛା ତମେ କିଏ କେତେ ଭାଇ ଭଉଣୀ ତମ ଆପଣଙ୍କର?
ଆମର ଦି ଭଉଣୀ ଭାଇନାହାନ୍ତି।
ଆଚ୍ଛା।
ଆଉ ଆପଣଙ୍କର ସିଆଡେ କଣ ଫେମସ୍ ସବୁ।
ଆମର ଆମ ଯାଜପୁର ରେ ଭାତ। ଭାତ ଡାଲି। ହଁ ହଁ ସତ କଥା ଆଉ ସବୁଆଡେ ଯେମତି ଫେମସ ଆମର। ସେମିତି ଯାଜପୁରରେ ଭାତ ଡାଲି ଉଁ ଫେମସ।
ଆଛା ଆଛା ଆଛା ପଖାଳ ଦିବସ ଡେଲି ତାହେଲେ ହଉଥିବ।
ହଁ ଡେଲି ନାଇଁ କାଲି ଖାଇଦେଇଥିଲି ଗରମ ଭାତ ପେଟ ଶୁଖି ଯାଇଛି।
ଆଜି ତାହେଲେ ଆଜି ପଖାଳ ଖାଇଦେବେ।
ହଁ ଆପଣଙ୍କର ସେଆଡେ। କମତି କଣ ତାଲେ ଫେମସ।
ଆମର ଇଆଡେ ହଉଛି। ଦହିବରା ଫେମସ।
ଦହିବରା।
ହୁଁ।
କେବେ ଗୋଟେ ଯିବା ଖାଇକି ଆସିବା।
ଆସନ୍ତୁ। ଆଉ ଆପଣଙ୍କ ସିଆଡେ କଣ ମାନେ ମନ୍ଦିର ଫନ୍ଦିର କଣ ଫେମସ।
ମନ୍ଦିର ଆମର ଏପଟେ ଯାଜପୁର ବିରଜା ଅଛି।
ହୁଁ ହୁଁ।
ଆଉ ଆମର ଥାର୍ଡ ଜଗନ୍ନାଥ ପୁରୀ ଅଛି।
ଆଉ ପର୍ବପର୍ବାଣୀ। ରଜ କେମିତି ସେଲିବ୍ରେସନ କଲେ।
ରଜ ରଜରେ ତ ଦି ଦିନ ରଜରେ ଦି ଦିନ କୁଆଡେ ଯାଇ ପାରିଲୁନି। ଲାଷ୍ଟ ଦିନ କୁଆଡେ ବୁଲିଗଲି ଆଉ।
କାହିଁକି ଗଲେନି।
ଏ ଘରେ ଗୋଟେ ମାନେ ଆମ ଗାଁରେ ଗୋଟେ ମାନେ କେମିତି କହିବେ ଆପଣ ଜାଣିଥିବେ ନା ନଁ ଘୁଷୁରୀ ଜାଣିଛନ୍ତି।
ହୁଁ ହୁଁ।
ଆମ ଗାଁ ରେ ଗୋଟେ କାଟିଥିଲେ ହେଲାଗି ତ ସେ ଗାଁ ଲୋକ ତାଙ୍କର ଭାରି ପ୍ରିୟ ସେଗୁରା ତାଙ୍କ ସେ ଲୋକ କଣ ଦେଖନ୍ତି କିଏ ଜାଣି ସେଥିରେ ମୁଁ ଛୁଆ ତା ଘର ଲୋକଲେ ଜାଣିବି ମୁଁ କହିଲି ମୁଁ ଯିବ ଛୁଇଁନି କି ଛୁଇଁବିନି ସେ ମାଂସକୁ ଏ ସେମାନେ ତାଙ୍କର ଗଲେ ତାଙ୍କର ଆଣିଲେ ତାଙ୍କର ଖାଇଲେ ମୁଁମୋର ଗଲି ମୋର ଚିକେନ କିଏ ଅଧ କିଲୋ ନେଇ ଆସି ମୋର ଖାଇଲି ଚିକେନ ଆରେ ଗାଁ ଘୁଷରି ଲୋକ ଖାଆନ୍ତି ନାଇଁ କି ଲୋକ ସବୁ ଖାଆନ୍ତି। ଯୋଉ ବାରା ଜାଣିଛନ୍ତି ବାରା। ଆରେ ଘୁଷରି ଟାକୁକଣ ଖାଇବେ କି। ହେଟା କୁ କାଟିକି ଖାଇବନା।
ଆଉ କାଟିକି ତ ଖାଆନ୍ତି କଣ ସେ କେଳା ମାନେ ଖାଆନ୍ତି।
ଆ ଖାଉଛନ୍ତି ତ ସବୁ ଲୋକ ମୁଁ ମଟନ ବି ଛୁଏନି। ହ ଚିକେନ ଛଡା ଆଉ ମଟନ କିଛି ଛୁଏନି ଏ ଦେଶୀ କୁକୁଡା ବି ଖାଏନି।
ହୁଁ ଆଛା।
ମଟନ୍ ଶୁଣ ଶୁଙ୍ଗିଲା ମାନେ ଆମର ବାନ୍ତି ହେଇଯିବ। ହଉ ଆ ତ ଘୁଷରି କେମିତି ଲାଗୁଛ ତାହାଲେ।
ହୁଁ ହୁଁ।
ଗ୍ଲୋବସ୍ ଟା ହାତରେ ଲଗାଅ କି? ମଟର
ନାଇଁ ମଟନ ଖାଏନି।
ମୋରି ମଟନ ଯିବନି ବାନ୍ତି ହେଇଯିବ।
ଥିଲି ଆଗରୁ ଏବେ ଆଉ ମୁଁ ଛାଡି ଦେଇଚି ଖାଉନି।
ମୋର ମଟନ ଜମା ଯିବନି।
ମୁଁ ବି ଖାଉନି।
ନ ପାଖକୁ ଆଣିବ ଯଦି ମୋ ନାକକୁ ବାଜିଲା ବାନ୍ତି ହେଇଯିବ ସତ କଥା।
ହୁଁ ହୁଁ ସେ ସେ ତାର ଗୋଟେ ସ୍ମେଲ ଆସେ।
ହୁଁ। ଆପଣଙ୍କ ଘରେ ଖାଆନ୍ତି ନା ନାହିଁ ତାହେଲେ ମଟନ। ଘରେ ଖାଆନ୍ତି ଝିଅ ଟାକୁ ଦଉନାହାନ୍ତି। ମୁଁ ତ ଖାଏନି, ମୋର ମାଛ ହୁଏ ନହେଲେ ଚିକେନ। ଆମର କାଲି ଏଠି ଭୋ ଜି ରେ କେତେ ହବ ଆଇଟମ ହେଇଥିଲା ଯିଏ ଯାହା ଖାଇପାରିଲା।
ହୁଁ ହୁଁ।
ମାନେ ଏତେ ଲୋକ ହେଇଗଲେ ଚାଳିଶ ଟା ସିଟ କରାହଇଥିଲା ହେଲାକି। ଚାଳିଶ ଟା ସିଟ ରେ ଏତେ ଲୋକ ହେଇଗଲେ ଗହଳି ହେଇଗଲା ଲାଷ୍ଟରେ ମାନେ ରାଉ ରାଉ ହେଲା ବେଳେ ମୁଣ୍ଡ ଖରାପ ହେଲା ସୋଧି ସବୁ ପାଟି କଲି କହିଲି ହେଠ। ଛାଡ ଏଗୁଡ଼ା ଏ ବସା ବସି ଛାଡ ସବୁ ଲାଇନ ରେ ରଖ। ରୁଷିଆ ଡାକି ଦେଇଥଥିଲୁ ସବୁ ତକ ଲାଇନ ରେ ରହ ଯିଏ ଲାଇନ ରେ ରହିବ ତାକୁ ଦବ ନା ନାଇଁ। ବୁଫେ ସିଷ୍ଟମ କରିଦେନୁ ଚାଲ ଖାଅ ତମେ ଏଇନା ଛିଡା ହେଇକି। ତମକୁ ଯେତେ ଯାହା ପରସନାଲ ଦେଲେ ବସେଇବାକୁ ମାନେ ସେ ସେତେ ଉପରେ ଚଢି କଥା କହିବ, ବୁଫେ ସିଷ୍ଟମ କରିଦେନୁ ଧରି ଧରି ଖାଅ।
ଏବେ ତ ସବୁଆଡେ ସେଇ ବଫେ ସିଷ୍ଟମ ହେଇ ଗଲାଣି। ଆଉ କିଏ ଧରିକି ତଳେ ବସିକି
ସେ ମାଛ ହେଇଥିଲା ଆଉ ଦେଖ ଖ ସେମିତି ପାଞ୍ଚଟା ମାଚ୍ ଏଠି ଜଣେ ପାଞ୍ଚଟା ଲଖା ରୁହ। ଆରେ ହ ଏତେ କେମିତି ତଣ୍ଟୁ ସମ୍ଭାଳିବ କୁଇଣ୍ଟାଲେ ମାଛ ଆସିଚି। କୁଇଣ୍ଟାଲରେ ଦଶ ନା କେତେ ଜଣେ ପାଞ୍ଚଟା ଲେଖା ନେବେ ଯଦି ଏମତିରେ ହବ ନା ଲୋକଙ୍କୁ, ବୁଫେ ସିଷ୍ଟମ କରିଦିଅ ଗୋଟେ ଲେଖାଦିଅ ଆଉ ଖାଇବା ଯଦି ନ ହେଲା ନାଇଁ ନାଇଁ ଚାଲ ଦିଥର ଦିଆହବନାଇ। ଆଉ ଚିକେନ ବି କରାହେଇଥିଲା।
ଗାଁ ମାନଙ୍କରେ ଗାଁ ରେ ସେ ସବୁ ସେମିତି ମାଗିବେ ଦଶଥର।
ହଁ ଆରେ ଚିକେନ ବି କରାହେଇଥିଲା ମାଛ ଚି କେନ୍ ପନିରି ହଁ ମିକ୍ସଚର୍ ସେ ସବୁ କରାହେଇଥିଲା।
ଆଛା। ସେ ଯୋଉମାନେ ଭେଜ ବାଲା ନନ ଭେଜ ବାଲା ସେ ଭେଜ ବି ଖାଇବେ।
ହଁ ସବୁ ଖାଇଦେବେ ମାଗଣା ମାଗିଲେ ସବୁ ଆଣି ଗାଁ ଲୋକ ଖାଇଦେବେ ଲାଷ୍ଟ ଘରକୁ ନେଇଯିବେ ପା।
ହଁ ହଁ ହୁଁ।
ହଁ। ଆଉ କଣ କହିଲି କାଲି ରାତି ବାରଟା ଗୋଟେ ଯାଏ ଜଗଲି ଭାଉଜ ସହିତର ଫଟୋ ଉଠେଇଲି। ଉଠିଲି ତାପରେ ଯାଇକି ସମସ୍ତେ ଯାଇ ସାରିଲେ ତାରେ ମୁଁ ମୋର ଶୋଇ ପଡିଥିଲି ଯୋଉଠି ଫଟୋ ଉଠଉଥିଲେ ସେଇ ଷ୍ଟେଜ ଟାରେଁ ଶୋଇ ପଡିଥିଲି ସେଇଠିନି। ଯୋଉଠି ବସନ୍ତିନି ନା ସେମାନେ ସେଇଥିରେ ମୁଁ ଶୋଇପଡିଲି ତାର ଭାଇ ଆସି ଉଠେଇଲା ଯାର ବାହାଘର। ଗଲା ଚାଲ ଆବୁ ଖାଇବା ଚାଲ ଆଉ ଗଲି ଭାଉଜ ସହିତରେ ଭାତ ଖାଇଦେଲୁ ଆମେ। ତାପରେ ଯାଇକି ସେମାନେ ଗଲେ ତାଙ୍କର ଏ ସି ଟା ମାନେ କୁଲର କୁ ଟାଣୁଥିଲେ ତାଙ୍କ ତରଫରୁ଼। ତ ଫ୍ୟାନ ଟା ଏତେ ଜୋର ରହୁନଥିଲା ତାଙ୍କୁ କହିଲେ କୁଲରଟା ଆକୁ ଖୋଲି ଦିଅ ତ କୁଲରଟା ଆମେ ଆଣିକି ଚ ପା ପାଣି ଢାଳିକି ଚଲେଇଦେଲୁ ସେମାନେ ତାଙ୍କର ରୁମ ରେ ଶୋଇଲେ ଆମେ ସବୁ ଛାତ ଉପରକୁ ପଳେଇଲୁ ଛାତରେ ସବୁ ଶୋଇଲୁ। ଶୋଉ ଶୋଉ ତିନିଟା କୋଡିଏ ନା କେତେ ଯାଇକି ଶୋଇ ଶୋଇଲି।
ଆଉ ଆପଣଙ୍କର କଣ ଆଗକୁ ଏବେ କଣ କରୁଛନ୍ତି ଆପଣ?
ଏବେ ମୋର ଡିପ୍ଲୋମା ଫାଇନାଲ ଇୟର ଚାଲିଚି।
ଆଚ୍ଛା କଣ ବ୍ରାଞ୍ଚ କଣ?
ଇଲେକ୍ଟ୍ରିକାଲ।
ଇଲେକ୍ଟ୍ରିକାଲ। ଆଚ୍ଛା ମୋର ଗ୍ରାଜୁଏସନ ଚାଲିଚି।
କଣ ଗ୍ରାଜୁଏସନ? ଭଗବାନ ଗ୍ରାଜୁଏସନ।
କାଇଁ କଣ ହେଲା କି?
ନା ଆମର ଅନେଇ ଭାରେ ଏତେଥର ନାହିଁ ନା।
ମାନେ
ଆମେ ଏତ ବାଟ ଅନେହିଁ ପାରିବା ନି। ରା଼ଜ ପ୍ଲସ୍ ଟୁ ସରି ଏଠିକି ଆସି ଡିପ୍ଲୋମା ଚାଲିଛି ନା ଆଉ।
ଆଚ୍ଛା ପ୍ଲସ୍ ଟୁ ପରେ ଡିପ୍ଲୋମା କରୁଛନ୍ତି। ନାଇଁ ଟେନ୍ ପରେ ବି ଟେନ ପରେ ବି ଆଇଟିଆଇ ପରେ ବି ଡିପ୍ଲୋମା
ଯୋଉ ଡିପ୍ଲୋମା ହେଇଥାନ୍ତା କିନ୍ତୁ ମୋ ବାପା ଟା ଶଟ୍ ମାଣ୍ଡିଆ ଯିହା ଆସି ଟିକେ ତେଲେଇ ଦେବ କଲେଜଟା ଭଲ ଏତିକି ପଇସା। ଏତିକି ଲୋକ ତାଙ୍କର କେମିତି କଥାବାର୍ତ୍ତା। ସେ ଏବେ କରିକି ତେଲେଇ ଦେଲେ ହଁ ସେଇଟି ଆଡମିସନ ଚାଲ ଚିଂ ଏ କଟକରେ କରୁଥିଲି ଦି ବର୍ଷ ପ୍ଲସ ଟୁ କଲି ତାପରେ ଆସିକି ଡିପ୍ଲୋମା କଲି।
ହୁଁ-ହୁଁ। ଆପଣଙ୍କର ଯୋଉ ବିରଜା ସେଠି କଣ ବହୁତ ଲୋକ ହୁଅନ୍ତି?
ହୁଁ।
ତାଙ୍କର କେ ତାଙ୍କର କେବେ ହୁଁ ମାନେ ସବୁବେଳେ ନି ସେମ୍ ଲୋକ ଥାଆନ୍ତି ନା ମାନେ ତାଙ୍କର କିଛି ପର୍ବ ପ ଇଏରେ ଥାନ୍ତି?
ତମେ ଦେଖିନ ଆମର ଆସିଥିଲେ ପା ଯୋଉ ରାଷ୍ଟ୍ରପତି
ଆଚ୍ଛା। ସେଟା କେତେ ବର୍ଷର ମନ୍ଦିର କଣ?
ପଡିନାଁଟା ଆମ ଘର ପାଖରେ ଯାଜପୁର ଟାଉନରେ ଆମ ଘର ଯାଜପୁର। ପୁଣି ପ୍ରପର ଯାଜପୁର ନୁହେଁ ଆମର ଡ଼ୁବୁରୀ।
କେବଳ ବିରଜା ଅଛନ୍ତି ନା ଆଉ କଣ ପାଇଁ ଫେମସ?
ବିରଜା ଅଛି ଆମର ଜଗନ୍ନାଥ ମନ୍ଦିର ସେଠି ଅଛି ଆମର ସୁକିନ୍ଦାରେ ଅଛି ଥାର୍ଡ଼ ଜଗନ୍ନାଥ ମନ୍ଦିର। ପୁରୀ-ପୁରୀ ହଁ ପୁରା ପୁରୀ ତ ଆଉ ଜାଣିକି ଆଉ ଥାର୍ଡ଼ ର। ଫାଷ୍ଟ ପୁରୀ ସେକେଣ୍ଡ ଛତିଆରେ ଥାର୍ଡ଼ରେ ଆମର ଏଠି ଆଉ।
ଆଉ ଗୋଟେ ମାନେ ଅଛି ପା କେନ୍ଦ୍ରାପଡ଼ାରେ?
କେନ୍ଦ୍ରାପଡ଼ାରେ
ବଳଦେବ ଜୀଉ ନାହାନ୍ତି?
ଯେ ଜଗନ୍ନାଥ ମନ୍ଦିର
ହଁ ସେଇ ବଳଦେବଜୀଉ ମନ୍ଦିର ସେଇ ଜଗନ୍ନାଥଙ୍କର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା।
ଏଟା ବିରାଟ ବଡ଼ ଜଗନ୍ନାଥ ମନ୍ଦିର ଟା ଏଟା ଆମର ଏଠି।
ଆଛା ସେଠି ଆପଣଙ୍କର ବସ୍ ସୁଟିଂ ଫୁଟିଂ କରନ୍ତି ବୋଧେ? ଆଚ୍ଛା।
ହଉ ତାହେଲେ ରହୁଛି ଆଉ।
ଆଜ୍ଞା ଆଜ୍ଞା।